ହ୍ୟାଲୋ।
ହଁ ଶୁଣା ଯାଉଛି?
ଶୁଣା ଗଲା?
ହଁ ହଁ ଶୁଣା ଯାଉଛି।
ହ ଆଉ କାମ ସରିଲାଣି?
ତ ଭାଙ୍ଗିକି ତୋର ଥିଲି ଆ ଦି ଚାରି ଖଣ୍ଡ ଅଛି ଭାଙ୍ଗିଦେବା କଣ
ଝିଅ ଟ୍ୟୁସନ ଯାଇଛନ୍ତି।
ଝିଅ ନା ଆଜି ସକାଳେ ହେଇଗଲା ଆଜି ସ୍କୁଲ ଛୁଟି ନା ଛୁଟି ହେଲେ ସକାଳ ଟାଇ ଟା ଟିଉସନ କରିଦଉଛନ୍ତି ଆଉ।
ହଁ ଆମର ବି ଆ ସେ ସକାଳେ ଟ୍ୟଉସନ କରିଦେଇଥିଲେ ଆଉ ଗରମ କେମିତି ସେପଟେ।
ଗରମ ତ ଗୁଳୁ ଗୁଳି ହଉଛିି ଝାଳ ବାହାରୁଛିି ବର୍ଷା ସେବେଳକୁ ଦେଖା ହଉଥିଲା ଏବେ ପୁଣି ଆଉ ବର୍ଷା ନାହିଁ ସବୁଦିନ
ଆଜି ତ ଆମ ଏପଟେ ବର୍ଷା ଏମତି ଉଠେଇଥିଲା ଯେମିତି ପୁରା ଘଡଘଡି, ବିଜୁଳି ମାରିଲା। ଏମାନେ ଢାଳିବ ହେଲେ କୁଆଡେ ଉଡିଗଲା।
ହୁଁ
ହୁଁ ଗରମ ମାନେ ଏମିତି ଲାଗୁଛି। ସମର ଭେକେସନ ଟା ଯେମତି ଲାଗୁଥିଲା ପୁଣି ଦି ଦିନ ଭଲ ଲାଗିଲା ପୁଣି ଯୋଉଟାକୁ ସେଇଟା।
ହଁ।
ସେଇ ଛୁଆ ମାନଙ୍କୁ ଟିକେ ବେଶୀ କଷ୍ଟ ଯୋଉ ଆସୁଛନ୍ତି ଦିଟାରେ ସକାଳେ ଯାଉ ଆସନ୍ତି ଦିଟାରେ ଆସିଛନ୍ତି।
ହଁ ପରା ମେନ ଖରା ଟାଇମ ରେ ଯାଉଛନ୍ତି ଆସୁଛନ୍ତି ଆଉ।
ହୁଁ ଯିବାଟା ଏତେ ବାଧିବନି ଆସିବାଟା ବାଧିବ।
ଆସିବା ଟା ପୁଣି ସ୍କୁଲ ଭିତରେ, ଯଉ କହିଲି ସ୍କୁଲ ଭିତରେ ଯୋଉ ସ୍କୁଲ ର ଯୋଉ ପୋଷାକ ପିନ୍ଧିଥିବେ ସେ ଯୋଉ ପୋଷାକ ଟା ଯୋଉ ମୁଟା ଯଦି ଥିବ ଆହୁରି କଷ୍ଟ ଆଉ।
ହୁଁ ତାପରେ ଇ ପୁଅ ପିଲା ମାନଙ୍କର କଣ ଆମର ହେଇଯାଇଛି। ମାନେ ହାଫ୍ ପ୍ୟାଣ୍ଟ ଆଉ ନାଇଁ ମାନେ ସେଭେଥ ତମେ ଫୁଲ ପ୍ୟାଣ୍ଟ ପିନ୍ଧିକି ଯିବ ଥଣ୍ଡା ହଉ ତମର ଗରମ ହଉ ତମର ଯୋଉ ସିଜନ ହଉ ତମେ ଆଉ ଯ ବେଶୀ ଗରମ ଏତେ ମୋଟା ମୋଟା ପ୍ୟାଣ୍ଟ।
ହୁଁ।
ଆଉ ଝିଅ ମାନଙ୍କର ସେମିତି ତମେ ସ୍କଟ ଅଛି ସ୍କଟ ତଳେ ଲେଖ
ନା ଆଚ୍ଛା ହଁ ଆମର ଏ ବି ଝିଅର ବି ଥିଲା ଯେତେବେଳେ ସେ ପଢୁଥିଲା ଷଷ୍ଠ ନା ସପ୍ତମ ଯାକ ସ୍କର୍ଟ ତାପରେ ଲେଗିନ୍ସ ଏବେ ହେଇଯାଇଛି ପ୍ୟାଣ୍ଟ ପଣ୍ଟ ହେଇଯାଇଛି ସାର୍ଟ ପୁଣି ତାପରେ ଜ୍ୟାକେଟ।
ହଁ ସେଇଟା ବେଶୀ ଗରମ ନା।
ହଁ ଗରମ ତାପରେ କଟନ ହୁ କପଡା ହଉଛି
ହୁଁ ସାର୍ଟ ଟା ତିଆରି କ ସାର୍ଟ ଭିତରେ ଗଞ୍ଜି ପିନ୍ଧିବାକୁ ପଡୁଛି।
ହୁଁ।
ଝାଳରେ ପୁରା ଉଦା ହେଇଯିବ ନା।
ହଁ ସେଇଟା ପୁରା କଣ କରିବ। ହଁ।
ହଜବେଣ୍ଡ କଣ କରନ୍ତି ଜବ୍ କରନ୍ତି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।